ହାଲୋ।
ଆଜ୍ଞା ହାଲୋ।
ନା ମ ମୁଁ କଣ କଇ ମୁଁ କଣ ଶୁଣନ୍ତୁ।
ଆଜ୍ଞା।
ମୁଁ ଶୁଣିଲି ମୁଁ ତ ଗ ଗାଁ ରେ ନାଇଁ। ମୁଁ କଣ ଶୁଣିଲି ଯେ ମୁଁ କହିଲି କଣ ହେଇଛି ସାନ ଭାଇର କଣ ଦୁର୍ଘଟଣା ଗୋଟେ ଘଟିଛି। କିନା କଣ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟକୁ ଯା ଯିବା ସମୟରେ। ସେଇଥିପାଇଁ ମୁଁ ମାଆଙ୍କଠୁ ଶୁଣିଲି ବାପାଙ୍କଠୁ ବି ଶୁଣିଲି କହିଲେ ଆଉ ମୋ ମୋ ଯଉ ଭଉଣୀ ଯିଏ ଅଛନ୍ତି ହୁଁ ସିଏ ବି କହିଲେ କହିଲେ ଯୋଉ ଆମର ଯୋଉ ବାଇଟା ଆଙ୍କ ପୁଅ ସେ ଯାଉଛି ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ସମୟରେ ଏମିତି କୋଉ ଯୋଗୁ ପଡିଯାଇଛି ତାର କଣ ହେଇଛି କ୍ଷତି ହେଇଛି ମୁଁ ସେଥିପାଇଁ ମୁଁ କାର୍ଯ୍ୟରେ ବ୍ୟସ୍ତ ଥିଲି ତ ସେଥିପାଇଁ ଆଉ ଫୋନ୍ କରିପାରୁ ନଥିଲି। ଆଉ ମୁଁ ଟିକେ ଆଇଲି ମୁଁ କଲି ଦେଖିଆ ଭାଇକି କଲ୍ କରେ ଦେଖିଆ। ସେ ଭଲ ଅଛି ନା ନାଇଁ କଣ ତା ପରିସ୍ଥିତି ବୁଝେ ନା କୋଉଠି ଅଛି କଣ କରୁଛି ଦେହ ପାହା ସବୁ ଭଲ ଅଛି ନା ନାଇଁ ଦୁର୍ଘଟଣା କଣ କେମିତି ହେଲା ସେଥିପାଇଁ କରି କଣ କେମିତି ତମ ଦୁର୍ଘଟଣା ଟା ହେଲା?
ଆପଣ ପଚାରିଲେ ମତେ ଖୁସି ଲାଗିଲା ସକାଳେ ଆପଣ ପଚାରଲେ ଖୁସି ଲାଗିଲା। ଏବେ ଆ ମୁଁ ଦୁ ଏବେ ବିଦ୍ୟାଳୟ ଛୁ ଟି ଥିଲା ରଜ ପାଇଁ ଆଜ୍ଞା?
ଏ ଭାଇ କଥା ଭାଇ ପଚାରିବନି ଆଉ କିଏ ପଚାରିବ ଭାଇ କଥା ଭାଇ ବୁଝିବନି ଆଉ କିଏ ବୁଝିବ।
ଅ ରଜ ରଜ ପାଇଁ ଏବେ ଉଁ କ ବିଦ୍ୟାଳୟ ଛୁଟି ଥିଲା ଆଉ ଟି ଛୁଟି ଏବେ ଖୋଲିଲା ସେଥିପାଇଁ ମୁଁ ଆଜି ସକାଳୁ ଆ ସକାଳୁ ସ୍ନାନ କରି ଖାଦ୍ୟ ଖାଇ ମୁଁ ଗାଡି ଧରି ନିଜ ଗାଡି ଧରି ବାହାରିକି ଉଚ୍ଚ ବିଦ୍ୟାଳୟ ଯିବା ସମୟରେ ଆଗରେ ଗୋଟେ ଜଣେ ଏ ବାଇକ୍ ଚଲେଇ ଆସୁଥିଲେ ଆଉ ମୁଁ ମଧ୍ୟ ଯାଉଥିଲି ଦ୍ରୁତ ଗତିରେ ଆସ୍ ସିଏ ମୁଁ ମଧ୍ୟ ମୋର ଅନ୍ୟମନସ୍କ ଥିଲି ବହୁତୁ ଆ କାରଣ ମୁଁ ଅ ଟିକେ ମୋର ମନରେ ଅଲଗା ଚିନ୍ତାଧାରା ଚାଲିଥିଲେ ଆ ଆଜ୍ଞା ସିଏ ଆସିଥିଲେ ଆଗରୁ ସିଏ ବି ମଧ୍ୟ କିଛି ଅନ୍ୟ ଅନ୍ୟମନସ୍କ ଥିଲେ କୋଉ କାରଣରୁ। ଆ ଆମ ଦୁଇ ଜଣଙ୍କର ଦୁର୍ଘଟଣା ହେଇଗଲା। ଆ ବିଦ୍ୟାଳୟରୁ କିଛି ଦୂରତାରୁ
ହଁ।
ହାଁ ବିଦ୍ୟାଳୟ ଦୁର୍ଘଟଣା ହେତୁ ଆମ ଦି ଜଣ ଆମେ ପଡିଗଲୁ ଦୁଇ ଜଣ
ଆପଣଙ୍କର ତମର କ୍ଷତି ହେଇଛି କଣ? କଣ କ୍ଷତି ହେଇଛି, କଣ ନା ବିଶେଷ କିଛି
ଆଜ୍ଞା, ନାଇଁ ମୋର ବିଶେଷ କିଛି ହେଇନି, କିନ୍ତୁ ବହୁତ କିଛି ହେଇଛି। ଆଁ ମୋ ଗୋଡଟା ମାଡ ହେଇଯାଇଛି। ଆଉ ହା ହାତ ଆଞ୍ଚୁରୀ ଉଞ୍ଚୁରୀ ହେଇଯାଇଛି।
ହଁ।
ଆଉ ମୁଣ୍ଡଟା ଫାଟି ଯାଇଅଛି।
ମୁଣ୍ଡ ଫାଟି ଯାଇଛି, ଆଉ ମୁଣ୍ଡ ଫାଟିଜାଇ ଷ୍ଟିଚ ଫିଚ ପଡିଛି? ନା ସେମତି
ନାଇଁ ମୁଣ୍ଡ ହାଲକା ଅଳ୍ପ ଫାଟିଥିଲା। ସେଥିପାଇଁ ଷ୍ଟିଚ, ଡକ୍ଟର ମନା କଲେ ଷ୍ଟିଚ
ଏ ମେଡିସିନ ନା ଔଷଧ ଖାଇଲେ ଔଷଧ ଲଗାଇଲେ ଭଲ ହେଇଯିବ।
ଆଜ୍ଞା, ତାପରେ ଉଭୟ ଉଭୟଙ୍କର
ଯୋଉ କଣ କହିଲ, ଯୋଉ ଆର ଯୋଉ ଭାଇଟା ଅଛନ୍ତି ତାଙ୍କର କଣ କଣ କ୍ଷତି ହେଇଛି?
ନାଇଁ ତାଙ୍କର ବି ଉଭୟଙ୍କର କ୍ଷତି ହୋଇଛି। କାରଣ ସିଏ ବି ଅନ୍ୟମନସ୍କ ଥିଲେ। ସିଏ ଗାଡି ପଡିଗଲା। ଗାଡି ଠାରୁ ସିଏ କିଛି ଦୂରରେ ଯାଇ ପଡିଲେ। ତାଙ୍କ ମଧ୍ୟ ଗୋଡ ଗୋଡ ବାଡ଼େଇ ହୋଇଯାଇଛି। ତାଙ୍କର ବିଶେଷ କିଛି କ୍ଷତି ହେଇନି। ମୋର ବହୁତ କ୍ଷତି ହୋଇଛି ତାଙ୍କ ଅପେକ୍ଷା। ଆ, ସିଏ ମଧ୍ୟ ଏବେ ଆ ମୁଁ ଏବେ ମାନେ ଡାକ୍ତରଖାନାରୁ ଘରକୁ ଆସିଲିଣି। ସିଏବି ପଳେଇ ଆସିଲାଣି। ହଁ କିନ୍ତୁ ଉଭୟଙ୍କ ଉଭୟଙ୍କର
ହଁ।
ଭୁଲ୍ ଯୋଗୁ ଏ ଦୁର୍ଘଟଣା ଘଟିଗଲା। ସେଥିପାଇଁ ଆମେ ମୁଁ ମୁଁ ହେଲମେଟ ମଧ୍ୟ ପିନ୍ଧିନଥିଲି ସେଥିପାଇଁ ମୋ ମୁଣ୍ଡଟା ଫାଟିଗଲା। ସେଥିପାଇଁ ଉଭୟଙ୍କୁ ସେ ଗାଡି ଚଳେଇଲା ବେଳେ ଆପଣବି ମଧ୍ୟ ତ ଆଗେ ସୁରକ୍ଷତା, ଆପଣଙ୍କ ସୁରକ୍ଷା ନିଜ ସୁରକ୍ଷତା ଧ୍ୟାନ ଦିଅନ୍ତୁ। ମୁଁ, ଆଜିର ମୋର ଗୋଟେ ଭୁଲ୍ ଯୋଗୁ
ହଁ, ଆଉ ଗୋଟେ କଥା କଣ କହିଲ? ତମେ ନିଜ ସୁରକ୍ଷା ପାଇଁ ହେଲମେଟ ବି ପିନ୍ଧିବା ନିହାତି ଜରୁରୀ। କାହିଁକିନା ଘରକୁ ବାହାରିଲେ ତମେ ଜାଣିନ ତମର ଯଦି ମୁଣ୍ଡ, ହେଲା ସୁରକ୍ଷିତ ରହିବ, ତାହେଲେ ତମ ବଡି ସାରା ସବୁ ସୁରକ୍ଷିତ ରହିବ। ଆଉ ଯଦି ମୁଣ୍ଡ କିଛିଟା ବି ମାଡ ହେଇଯାଇଥାନ୍ତା କଣ ହେଇଯାଇଥାନ୍ତା, ତମେ ଆଜି କୋଉଠି ଥାଆନ୍ତେ କିଏ କୋଉଠିଥାନ୍ତେ, ତମ ବାପା ମା ତମ ଯୋଗୁ ବ୍ୟସ୍ତ ହେଇଥାନ୍ତେ। କଣ ହେଲା କଣ ନାହିଁ।
ଭଗବାନଙ୍କ ଦୟାରୁ ମୋର କିଛି ହେଇନି। ସେ
ଥାଆନ୍ତେ। ଭଗବାନଙ୍କୁ ଧନ୍ୟବାଦ ଦିଅ ଦିଅଯେ ଏଁ ଆଗକୁ କିଛି ବଡ ହବାରେ ଯାଉଥିଲା, ତମୁକୁ ଅଳ୍ପ ବାଟରେ ଅଟକେଇଦେଇକି ଅଳ୍ପ କିଛି କରିଦେଲେ। ଏମିତି ବିଶେଷବି ତମର କିଛି କ୍ଷତି ହେଇନି। ଯୋଉ ଯେତିକି କ୍ଷତି ହେଇଛି ବହୁତ୍ ଶୀଘ୍ର ମାନେ ପୂର୍ଣ୍ଣ ବି ହେଇଯିବ। କାହିଁକି ନା ଆଉ ତମେ ଛୋଟ ବେଳେ ବି କୋଉଠି ପଡୁଥିଲ, କୋଉଠି ଏ କରୁଥିଲ ଖଣ୍ଡିଆ ଖାବରା ହୋଉଥିଲ। ଆଜି ସିନା ଗାଡିରୁପାରୁଚ, ବୁଝିପାଇଲେ? ଆ ପୂର୍ବରୁ କୋଉଠି ପଡୁଥିଲ ସାଇକଲରୁ, କୋଉଠି ନିଜେ ଦୌଡିକି ପଡୁଥିଲ। ନିଜର କ୍ଷତି ହୋଉଥିଲା। ସେତ ବହୁତ ଶୀଘ୍ର ପୂର୍ଣ୍ଣ ହେଇଯାଉଥିଲା ସେ ଯୋଉ ଖଣ୍ଡିଆ ଖାବରା। ସେ ମାନେ ଭଗବାନଙ୍କୁ ଧନ୍ୟବାଦ ଦିଅ ଯେ ମୋର ଆଜି ଦିନରେ ମୋର ଯୋଉ କିଛି ଭୁଲତ ରହିଲା ମୋର ଯୋଉ ତ୍ରୁଟିରେ ରହିଲା, ସେଥିପାଇଁ ମୁଁ ମୋର, ମତେ କ୍ଷମା କରିଦିଅ। ମୋର ଯଦି କିଛି ମତେ ବଞ୍ଚେଇଦେଲେ, ସେଥିପାଇଁ ମତେ ଧନ୍ୟବାଦ ଆପଣଙ୍କୁ। ହଁ।
ମୁଁ ସେଇ ଭଗବାନଙ୍କୁ ସେ ଗୁହାରି କରୁଚି। ଆଉ ଆଗକୁ ମୁଁ ଏ ଏଇ ପ୍ରତି ଧ୍ୟାନ ଦେବି ବହୁତ ମୁଁ ଧ୍ୟାନ ଦେବି ଆଉ ଅନ୍ୟ ମାନଙ୍କୁ ବି ମଧ୍ୟ କହିବି କି ସେ ଟ୍ରାଫିକ ର ନିୟମ ଗୁଡିକୁ ମାନି ଗାଡି ଚଲାଇବେ। ଏବଂ ମୋ ଭଳି କାହାର ଦୁର୍ଘଟଣା ନ ହଉ ମୁଁ ଆଶା ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି। ହ ଆପଣ ବି ମଧ୍ୟ ଏବେଠୁ ଧ୍ୟାନ ଦେବେ ଟିକେ ଏ ପ୍ରତି।
ହଁ ଧାନ ତ ନିଶ୍ଚୟ ଦେବି। ଧାନ ନଦେଲେ ନିଜ ପ୍ରତି ନିଜ ଧ୍ୟାନ ନ ଦେଲେ। ମୁଁ କିଛି କରିପାରିବିନି। ମୋର ବି ନିଜ ଭାଇ ସେ ବି କିଛି ଦିନ ପୂର୍ବରୁ ରଜ ମହୋତ୍ସବରେ ଉଁ ବାହାରୁକୁ ଯାଇଥିଲେ। ବୁଲିବାକୁ ତାଙ୍କ ସାଙ୍ଗ ମାନଙ୍କ ସତ ସେ ସାଙ୍ଗ ମାନଙ୍କ ସହିତ କଣ ହେଇ ଥିଲା ପ୍ରଚୁର ମାତ୍ରାରେ ବର୍ଷା ହୋଇଥିବାରୁ ସେ କଣ ହେଲା ତାଙ୍କ ଆଖିରେ ହେଲମେଟ ନେଇ ନଥିଲେ। ଆଉ ଭାସୁଥିବା ସମୟରେ ତାଙ୍କୁ ତାଙ୍କ ମୁହଁରେ ବା ତାଙ୍କ ଆଖିରେ ବର୍ଷା ମାଡ ହେଇଥିବାରୁ ସେ ଗୋଟିଏ ହାତ ଗାଡିରେ ହେଣ୍ଡଲରେ ଆଉ ଗୋଟେ ହାତ ଆଖି ଆଗରେ ରଖି ଚଲାଉଥିଲେ ସେଇଥି ଯୋଗୁ ତାଙ୍କର ବାଲାନ୍ସ ଟା ଠିକ ରେ ରହିଲାନି ହେଲା। ଇଏ-ସେ-ସେ ଖସିକି ପଳେଇଗଲେ ତାଙ୍କ ପଛରେ ବି ଗୋଟେ ତାଙ୍କ ସାଙ୍ଗ ବସିଥିଲେ। ଉଁ ଅବଶ୍ୟ ଗାଡି ପୁରା ଭାଙ୍ଗି ଯାଇଛି। ତା ଆଗ କିନ୍ତୁ ମୋ ଭାଇ ର ବିଶେଷ ଖାଲି ଟିକେ ଆଣ୍ଠୁ ମାଡ ହେଇଯାଇଚି। ସେ ଯୋଉ ଆଣ୍ଟୁ ଜଙ୍ଗ ଫଙ୍ଗ ଟିକେ ଦରଜ ଏବେ ବି ହଉ ଉଁ କମିଗଲାଣି ଦୁଇ ତିନି ଦିନ ହେଇଗଲାଣି। କିନ୍ତୁ ବହୁତ ମାନେ ଠାକୁରଙ୍କୁ ଦୟା ରୁ ପ୍ରଭୁଙ୍କୁ ଦୟାରୁ ତାର କିଛି କ୍ଷତି ହେଇନି। ତାଙ୍କ ତାର କିଛି ହେଇନି କି ପଛରେ ବସିଥିଲା ସାଙ୍ଗରେ ବି କିଛି କ୍ଷତି ହେଇନି।
ଆଜ୍ଞା। ଆଉ ସେ ଜାନ ଟାର କଣହେଇଚି?
କଣ କହିଲ?
ଏ ଯୋଉ ବାଇକ ର କଣ ହେଇଚି ଆଉ କଣ ହେଇଚି କଣ ନାଇଁ।
ଏ ଯୋଉ ବାଇକ୍ ତା ଭାଙ୍ଗି ଯାଇଚି। ବାଇକ୍ ଭାଙ୍ଗିନି ବାଇକ୍ ତ ବହୁତ କ୍ଷତି ହେଇଚି। ବାଇକ୍ ଯୋଗୁ ବାଇକରେ ଯୋଉ ଥିଲା କଣ କହିଲ ସେଫଟି ଜିନିଷ ଯୋଉ ଲେଗ ଗାଡ଼ ମାନେ କ କଉ କୁ ବହୁତ ବହୁତ ସୁରକ୍ଷା ଦବ। ଲେଗ ଗାଡ଼ ଟା ଅବଶ୍ୟ ବଙ୍କି ଯାଇଚି କିନ୍ତୁ ବାଇକ୍ ବି ବହୁତ ପ୍ରଚୁର ମାତ୍ରାରେ ଭାଙ୍ଗି ଯାଇଅଛି। ସେଥିପାଇଁ କି ମୋ କିନ୍ତୁ ଭାଇକ ବି କିଛି କଣ କହିଲ ଦୁର୍ଘଟଣା ଯେ ଯେମିତି ହେଇଛି। ଗାଡିଟା ଯେମିତି ଦେଖିବ ତମେ ଭାବୁଛ ବହୁତ ବଡ କ କଣ ହେଇଥିବ। କିନ୍ତୁ ମୋ ଭାଇର ଯାହା ହଉ ଭଗବାନଙ୍କ ଦୟାରୁ କିଛି ହେଇନି କି ତା ପଛରେ ଯୋଉ ବସିଥିବା ସାଙ୍ଗ ସେ ବି ଛିଟିକିନା ପଡିଲା। ତାହାର ବି କିଛି ହେଇନି। ଭଗବାନଙ୍କ ଦୟାରୁ ସେ ଦିଇ ଜଣ ଭଲରେ ଭଲରେ ହସ୍ପିଟାଲ ମାନେ କଣ କହିଲ?
ଡାକ୍ତରଖାନା।
ଡାକ୍ତରଖାନା କୁ ଯାଇକି ଭଲରେ ଭଲରେ ଫେ ବାପା ଭାଇ ମାନେ ଯାଇଥିଲେ। ତାକୁ ଭଲରେ ଭଲରେ ଆଣିଲେ ବର୍ଷା ବି ହଉଥିଲା ଭଲରେ ଭଲରେ ଯାଇକି ଭଲରେ ଭଲରେ ନେଇକି ଆସିଲି।
ନାଇଁ ତାଙ୍କର ସିଏ ହେଲମେଟ୍ ପିନ୍ଧିନଥିଲେ ତାପରେ ବର୍ଷା ସେ ବର୍ଷା ଯେହେତୁ ଆସୁଥିଲା ସିଏ କି କୋଉ ଜାଗାରେ ଟିକେ ରହିକି ଆସ ନେଇ ଯାଇଥିଲେ ପ୍ରାଏ ବର୍ଷା କମିବା ପରେ ସେ ବାହାରିଥିଲେ ଠିକ ହେଇଥାନ୍ତା।
ହଁ ସେ ତ ଗୋ ଗୋଟେ ଜାଗାରେ ଅପେୟା ବି କରିଥଲେ। ଆଉ ସିଏ ତରର୍ତର ହେଇକି ପଳେଇଆସିଲା କାହିଁକି ନା ଘରେ ପାଟି କରିବେ ପ୍ରଚୁର ମାସରେ ଯୋଉ ମାତ୍ରାରେ ବର୍ଷା ହଉଥିଲା ଅଳ୍ପ ଛାଡିଗଲା ଇଏ ଗୋଟେ ଜାଗାରେ ବରା ଚା ଫା ପିଇକି ଆସିଲେ। ସବୁ ସାଙ୍ଗ ମାନ ବହୁତ ଜୋରରେ ମଧ୍ୟ ଜୋର ନୁହେଁ ତାଙ୍କ ବହୁତୁ ଛାଡି ଛାଡି ହେଇକି ପଳେଇ ଆସିଲେ ପାଞ୍ଚଟା ଛଅ ଟା ଗାଡିରେ ଯାଇଥିଲି। କିନ୍ତୁ ଆସିଲା ବେଳେ ବହୁତ ଦୂର ଦୂର ରହିଗଲା ଜଣେ ଏଇଠି ରହିଲା ବେଳକୁ ଆଉ ଉଁ
ଖାଇ୍ କୋମଟର ଦୂରଇଥିଲା।
ଗୋଟେ ଦୁଇ କିଲୋମିଟର ଦୂରରେ ଆଉ ଜଣେ ଆଉ ଗୋଟେ ଦୁଇ କିଲୋ ବହୁତ ଦୂରରେ ରହିଗଲା ବେଳୁ ତାଙ୍କୁ ଅସୁବିଧା ହେଲା ମିଶି ମାସିି ଆଇଥିଲେ ଆସ୍ତେ ଆସ୍ତେ ଯଇଥାନ୍ତେ ଭଲ ରହିଥାନ୍ତେ ସମୟମାନେ ନିଜେ ନିଯେ ଅନେଇଥାନ୍ତେ ତାର କଣ ହେଲା। ସେଠି ବି ଅସୁବିଧା ହେଲା ଆଉ ସିଏ ଭାବିଲେ ଯେ ଆମେ ବହୁତ ଖରା ବେଳୁ ଯାଇଛନ୍ତି ନା ଖରା ବେଳୁ ମାନେ ଏଗାରଟା କିମ୍ବା ବାରଟା ବେଳୁ ଘରୁ ବାହାରିକି ଯାଇଛନ୍ତି। ସେ ଆସୁ ଆସୁ ନଅଟା ଦଶଟା ହେଇଗଲା ସିଏ ଭାବିଲେ ଘରେ ପାଟି କରିବେ କଣ କରିବେ ବର୍ଷାରେ କୁଆଡେ ଯାଇଛି। କ ପାଇଁ ଯାଇଛୁ? ସେତୁ ଡର ବି ମନରେ ଭୟ ରହିଲା ଘରୁ କେମତି ଯଥାଶୀଘ୍ର ପଳେଇବି।
ନାଇଁ ଘରେ ଡେରି ହବା ମାତ୍ରେ ଘରେ ପାଟି କରିବା ମାନେ ନୁହେ କି ଅତି ଜଲ୍ଦିରେ ବ୍ୟସ୍ତରେ ପଳେଇଆସିବା। ଏ ରୋଡ଼ କଥା ଇଏ କଥା ସେଥିପାଇଁ ଆପଣ ଟିକେ ଆପଣଙ୍କ ଭାଇଙ୍କୁ କହିବେ କି ଟିକେ ଧାନ ଦେବା ଉପର। ଆଉ ଯଦି ଘରେ ଯାଉଛନ୍ତି କୁଆଡେ ତାହେଲେ କହିକି ଯାଆନ୍ତୁ କି ଏତିକି ସମୟ ଭିତରେ ପଳେଇଆସିବି ବର୍ଷା ହଉଛି କଲ କରି କରିି
ନା ଭାଇ ବି କହିି ଯାଇଥିଲା ଘରେ ନା ଭାଇ ଯାଇଥିଲା। ଘରେ କହିକି ଯାଇଥିଲା ଉଁ କିନ୍ତୁ ଯୋଉ ସି ଯାଇଥିଲା ଗୋଟେ ଗୋଟେ ବିଷୟ ଦେଖିବାକୁ ଗୋଟେ ମୁଭି ଟେ। ଦେଖ ନ ତ ଦେଖିବାକୁ ଯାଇଥିଲା ନୂଆ ଆମ ଓଡିଆ ଓଡ଼ିଆ ଚଳଚିତ୍ର ଯାଇଥିଲ ଦେଖିବାକୁ ଦୁଇରୁ ତିନି ଘଣ୍ଟା। ସେ ଚଳଚିତ୍ର ଟା ଦେଖୁଥିଲି। ତାର ବହୁତୁ ଲେଟ୍ ହେଇଗଲା ବର୍ଷା ହୋଇଥିବା ହେତୁ ଆଉ।
ଆଜ୍ଞା। ଆପଣ ବି ମଧ୍ୟ ରଜ କେମିତି କ ଆପଣ
ମୁ ଯାଉଛି ଖାଇବି। ଚଷ୍ଟା ପଡ଼ିଲାଣି ତମେ ଔଷଧ ଖାଇକି ଭଲରେ ଶୋଇପଡିବ ମୁଁ ତମକୁ ସକାଳେ କଲ କରିବି ରଖୁଛି।
ଧନ୍ୟବାଦ।
ଧନ୍ୟବାଦ।